ହାଲୋ, ହଁ ହାଲୋ। କଣ କରୁଛ ସେ?
ଏଇ ଚାହା କରୁଛି। ଚା ସମୟଟା, ଚା ପିଇବା ସମୟ ଟା ଆଉ
ଓ ହୋ। ଆଉ ଚା, ଚା କି ଚା କରୁଛ ମାନେ କ୍ଷୀର ଚା ନା ନାଲି ଚା? ନା ଗ୍ରୀନ୍ ଟି
ନା ନା ଖିର ଚା କରୁଚି।
ହୁଁ ହୁଁ।
କ୍ଷୀର
କ୍ଷୀର ଚା।
ହୁଁ ହୁଁ।
ମୋର ତ ଟିକେ ଏସି, ହଁ ମୋର ଟିକେ ଏସିଡିଟି ପ୍ରୋବ୍ଲେମ ଅଛି। ହଁ ମୁଁ କ୍ଷୀର ଚା ଏତେ ମୁଁ ପିଉନି।
କଣ ଅଛି?
ମୋ ଟିକେ ଇଏ ଗ୍ୟାସ୍
ହଁ ଏସିଡି ହଁ ଏ ଏସିଙ୍କ ଚା ଗ୍ୟାସ୍ କରୁଛି।
ହଁ ପରା ଗ୍ୟାସ, ଚା ପିିଇଲେ ଗ୍ୟାସ, ହଁ ଯାହାର ନାହିଁ ସେ କିଛି ନାହିଁ ପିଇପାରିବେ
କାରଣ ଆମର ଏଇଠି ଆମର ଗୋଟେ ଶ୍ୱଶୁର ଆସିକି ନବେ ବର୍ଷ ପରେ ହେଲାଣି ସକାଳ ପାଇଲେ ଚା ପିଇବେ ଯାଇକି ଯାହା କାମ ତାଙ୍କର ସେ ଫେରେ ଅମୁଲ ଚା ପିଅନ୍ତି ସେ ଏମିତି ହବନି ହଁ ମୁଣ୍ଡ ବିନ୍ଧେ ତାଙ୍କର ଅଭ୍ୟାସ ମାନେ ବହୁତ ବର୍ଷ ଅଭ୍ୟାସ ବହୁତ ବର୍ଷ ଅଭ୍ୟାସ ତ ଆଉ ଏଠି ତାଙ୍କର କିଛି ସେଥିପାଇଁ ଆଜିକାଲି ସବୁ ଏମିତି ଗ୍ୟାସ୍ ହେଉଛି ହେଉଛି ସବୁ
ହୁଁ ବହୁତ କମ ବୟସରେ ବି ଗ୍ୟାସ୍ ହେଇଯାଉଛି ମେନ୍ ହେଲା ଆଗର ଖାଇବା ଅଲଗା ଥିଲା ଆମର ଖାଇବା ଅଲଗା ଥିଲା
ଖାଇବା ଅଲଗା ନାଇଁ ଖାଇ ଖାଦ୍ୟ ତ ଗୋଟେ ଜିନିଷ
ହୁଁ।
ଆମର ସବୁ ବେଟଏନି ଆମର ଖାଇବା ସମୟ ଶୋଇବା ସମୟ ତମ ଯୋଗୁଁ
ହୁଁ ହୁଁ ହୁଁ ସେଇଆ କଥା ହେଲା ସେୟା ନା ନା ଯୋଗ ଏକ୍ସରସାଇଜ୍ ଆଗ କାର ଲୋକ କଣ କି ମାନେ କାମରେ କାମରେ ତାଙ୍କର ଏକ୍ସରସାଇଜ୍ ହେଇଯାଉଥିଲା ପରିଶ୍ରମ କରୁ ଥିଲେ ହଜମ ଶକ୍ତି ବଢୁଥିଲା ମାନେ ବହୁତ ଶୀଘ୍ର ହଜମ ହଜମ ହେଇଯାଉଥିଲା ଖାଇବା ବି ବହୁତ ହଁ ଖାଦ୍ୟ ବି ବହୁତ ହୁଁ ହୁଁ ଖାଇବା ମାନେ ଖାଦ୍ୟ ସା ଏଇନା ଖାଇଥିବେ ଏଇନା ଆଉଥରେ ମାନେ ଉଁ ବେଶୀ ସମୟ ଆମେ ଯ ଏବେ ଗୋଟେ କେତେ ଥର ଖାଇଲେ ସେଇଟା ମାନେ ଆମକୁ ହଜମ ହେଲା ବେଳକୁ ପାଞ୍ଚ ସାତ ଗୁଛ ଘଣ୍ଟା ଲାଗିଯାଉଛି ଇଏ କଣ ଆଗ କାଲରେ ମାନେ ସେଇ ସେତିକି ଭିତରେ ଦି ଥର ତିନି ଥର ଖାଇଦଉଥିଲି ସେଇ ଯୋଗୁରୁ ଏବେ ରୋଗ ଆଗ କାଲରେ କଣ ଲୋକ କଣ ପାଇଁ ଏତେ ବର୍ଷ ବଞ୍ଚୁଥିଲେ କି? ହ
ହଁ।
ସେଇ ତ ଖାଦ୍ୟ ସବୁ ଠିକ୍ ଠାକ୍ ଥିଲା ସେମାନଙ୍କର ଏବେ ତ ଆମେ ଖାଇବା ତେଲ ମସଲା ଇଆଡୁ ସେଆଡୁ ଖାଇକରି ଦେହଟାକୁ ଖରାପ କରୁଛେ ଆଉ
ହଁ ତାପରେ ତମର ବସିବା କାମ ସିିଲେଇ ପତ୍ର ଯୋଉ କରୁଛ ଆଉ ଖାଇକି ବସିଲେ ନା ବେଶୀ ଏସିଡିଟି ହବ, ହଁ ବସିଲେ ତ ଖାଇକି ବସିଲେ ଗ୍ୟାସ ହବ ଆଉ ଖାଇକି ଯୋଉ ଟିକେ ଏପଟ ସେପଟ ହବ ଖାଦ୍ୟ ଟା ହଜମ ହେଇଯିବ
ମୋର ଟା ବେଲେ ବେଲେ ପେଟ ଦରଜ ବି ହେଇଯାଉଛି ବେଶୀ ଚାଲା ବୁଲା କରିଦେଲେ ବି ପେଟ ପେଟ ଦରଜ ହେଇଯାଉଛି ଟିକେ ବେଶୀ ବସିଦେବି ବୋଲେ ବି ପେଟ ଦରଜ ହେଇଯାଉଛି ଆଉଁ କଣ କରିବା ସବୁ ଜିନିଷ ସବୁ ସକାଳୁ ଟିକେ ବେଲପତ୍ର ଖାଉଛି ଯେ ବେଲପତ୍ର ତୁ ଯୋଉ କଣ ଏଇଟା କହିଲ ଅଁ ଯୋଉ ବେଲପତ୍ର କୁ ଗୋଲ ମରିଚ
ହଁ ତ ଏଇ ଯ ତାପରେ ଯେତେ ଯାହା ଖାଅ ଟିକେ ଟିକେ ପ୍ରାଣାୟାମ ଯୋଗ କରିବ
ହୁଁ ଯୋ ସକାଳୁ ଟିକେ ଅବଶ୍ୟ ଯୋଗ କରିବା ଦରକାର ଯୋଗ ଯୋଗ ନକଲେ ଆଜିକାଲି ସବୁବେଳେ କରୁଛ ନା ହୁଁ ମୁଁ ବି ମଝିରେ କରୁଥିଲି ଏବେ ଟିକେ ଶୋଇଲା ଖରା ଦିନଟା ନା ଆସ ଶୋଇକି ଉଠିଲା ବେଳକୁ ଟିକେ ଲେଟ୍ ହେଇଯାଉଛି
ତାପରେ ଆଉ ଗୋଟେ ଗ୍ୟାସ୍ କାରଣ କଣ ଆମେ ଯୋଉ ଲଞ୍ଚ ଆୱାର ପରେ ଆମେ ଲେ କି ଲୋକ ଶୋଇ ପଡୁଛେ
ଶୋଇପଡୁଛି ସାଙ୍ଗେ ସାଙ୍ଗେ ଟିକେ ବୁଲାବୁଲି କରିବା ଦରକାର। ଯାହା ହେଲେ ବି ପାଞ୍ଚ ଦଶ ମିନିଟ ବୁଲିକି ଶୋଇ ମାନେ ଶୋଇବା କଥା ଆମେ ତ ଖାଇ ଦଉଛେ
ବୁଲିଲେ ନହେଲେ ଟିକେ ଏପଟ ସେଟ ହେବେ ଯେମିତି ଖାଦ୍ୟ ଟା ହଜମ ହେଲା ଭଳିଆ ଆଉ।
ସେ ଖରାବେଲିଆ ହଉ କି ରାତ ରାତିରେ ହଉ ଯେତେ ହେଲେ ବି ଖାଇଲା ପରେ ଆମେ ସାଙ୍ଗେ ସାଙ୍ଗେ ଯୋଉ ଶୋଉଛେ ସେଇଥିରେ ଅସୁବିଧା ହୁଁ ହୁଁ ଗ୍ୟାସ ର ମୁ
ରାତିରେ ବି ସେ ଲେଟରେ ଖାଉଛେ ଶୋଉଛେ ଏଥିାଇ ଗସ ହଛ ଗ୍ୟା ତାପର ଖାଦ୍ୟପେୟ ଏଇଟା ତ ଗୋଟେ କଥା ଆମର ମେନ୍ ହଉଛି ଇଏ ନିତ୍ୟ କ ଠିକ ହନ।
ନା ନା ନିତ୍ୟ କର୍ମ ଟା ଠିକ ରହୁନି ଶୋଇକି ଉଠିଲା ଲୋକକୁ ଲେଟ୍ ଖାଇଲା ବେଳକୁ ଲେଟ ଆଉ ସବୁ ତ ଲେଟ୍।
ସେଇ ହାତ ରେ ଆମେ ଖାଇବା।
ହୁଁ ଦଶଟା ଏଗାରଟା ଆମର ତ ଆହୁରି ଲେଟ୍ ହେଇଯାଉଛି ସମାନ ସାଢେ ଏଗାରଟା ବାରଟା ବି କୋଉ ଦିନ କେମିତି ବାରଟା ବି ହେଇଯାଉଛି।
ଆଉ ସେତେବେଳଳେ ଖାଇଲେ କି ଆସ ହବନି?
ଆ ଗ୍ୟାସ ହେଇଯିବ। ଝିଅର ବି ସେଇ ପ୍ରୋବ୍ଲେମ ଝିଅ ଝିଅ ଛୋଟିଆ ଛୁଆଟେ ବୋଲି ଜଣା ପଡୁନି।
ଦେ ଟା ଯାହା ବିଷ ଛାଡ ସେଇଟା କଥା କହିବିନି ଆମ ପିଲାବେଳେ ଏବେ ସିନା ସରକାର ସବୁ ପ୍ରକାର ସୁବିଧା ଦେଇ ଦଉଛି। ଆମ ପିଲାବେଳେ ଗମେଣ୍ଟ କିଛି ସାହାଯ୍ୟ କରୁ ନଥିଲା।
ପିଲା ବେଳେ ତ କିଛି ସାହାଯ୍ୟ
ଘାହାଯ୍ୟ କରିନଥିଲା ଆମେ ଖାଲି ଭାତ ଆଳୁଷ ଯା ଖାଇବ କରି ରହିଥିଲୁ।
ହୁଁ ହେଲେ ବି ଆମ ଦେହ ଭଲ ଥିଲା ନା ନାଇଁ?
ତା ବାସ୍ କାରଣ ସେି ଯେତିକି ଖାଉଥିଲୁ ଆମେ ଟାଇମ ରେ ଖାଉଥିଲୁ। ପପରଲି
ଟାଇମ ରେ ଖାଉଥିଲେ ଟା ପ୍ରପର ଟାଇମ ରେ ଖାଉ ଥିଲେ ଉଠୁଥିଲେ ଠିକ ଟାଇମ ରେ ଖେଲ କୁଦ ଧନିଆ ମଜା ମଜର
ରାତି ନଅଟା ଦଶଟା ଦଶଟା ହେଲା ଆମେ ଶୋଇବା ଦଶଟା ହେଲା ଆମେ ଶୋଇଥିଲେ।
ଦଶଟା ବି ଗାଁ ମାନିକେ ହଉନି ମାନେ ନଅଟା ରୁ ଶୋଇପଡୁଥିଲି।
ହଁ।
ଦଶଟା ବି ବେଶୀ ଟାଇମ ହେଇଯାଉଛି।
ଆମେ କଣ ସେଇ କଥା କହନ୍ତି ଯେ ଆମେ ଖାଇବା ବହୁତ ସମସ୍ତେ ସେଇ ଗୋଟଏ କଥା କହନ୍ତି। ଆମେ ଖାଉଛେ ଏଇ ଯୋଉ ସବୁ ଜିନିଷ ଖରାପ ସେଇଟା ଠିକ ଅଛି ଆମ ପିଲାଡା କଣ ଖାଉଥିଲେ ଆମେ ତ କିଛି ଖାଉନଥିଲେ ଆଜିକାଲି ପିଲାଙ୍କୁ ଯେତିକି
ଆଜିକାଲି ଯେ ଯେଉଁ ଭଳିଆ ଜିନିଷ ମିଲୁଛି ପିଲା ଯେତିକି ଖାଉଛନ୍ତି ଆମେ ତ ସେତିକି ବି ଖାଇ
ବାସ୍ ବାସ୍ ସେଇଟା ମୁଣ୍ଡରେ ରଖିବା ଆମେ ପିଲାମାନୋନେ ବର୍ତ୍ତମାନ ଯାହା କହୁଛନ୍ତି ଆମେ ତା ଖାଉନେ ହେଲା କିନ୍ତୁ ଆମ ଆମେ ର ରହୁଥିଲେ କାହିଁକି ନା ଆମର ଜୀବନ ଶୈଳୀ ଟା ଠିକ ଥିଲା। ଆଜିକାଲି ଯିବ ଆମର ସବୁ ଜୀବନଶୈଳୀ ଠିକ୍ ନାହିଁ।
ନା।
ଏଇଟତ ମୁଖ୍ୟ ଆଉ
ଆଉ କଣ କରିବା ସେଇତ ପ୍ରୋବ୍ଲେମ ଆଉ। ସବୁ ଶୈଲିୀ ଚେଞ୍ଜ ହେଇଯାଉଛି ନା। ଆଗ କାଳରେ ଲୋକ ଅଶୀ ନବେ ବର୍ଷ ନବ ବେ ବର୍ଷ ଶହେ ବର୍ଷ ବଞ୍ଚୁଥିଲେ ଆଜି କାଲିକା ଲୋକ ବି ସେତିକି ଯାଉନାହାନ୍ତି। ସେଇ ଖାଦ୍ୟ ପେୟ ଅଭାବ ରୁ ମାନେ ଅଭାବ କହିଲି ସରି। ମାନେ ଖାଦ୍ୟ ଦ ଠିକ ନାହିଁ ବୋଲିକି ଏଇ ଭଳିଆ ରୋଗ ବୁଡଉଛି। ଆଉ ଯଦି ସବୁ ଠିକଠାକ୍ ଥାନ୍ତା ତାହେଲେ କାହିଁ ଏମିତି କମ ବୟସରେ ଲୋକ ରୋଗରେ ପଡନ୍ତି।
ହଁ ଜୀବନ ଶୈଳୀ ଠିକ ନାହିଁ।
ନା। ଜୀବନ ଶୈଳୀଟା ଠିକ ନାହିଁ।
ସେଇଟା ତ ଏଇ କଥା କିନ୍ତୁ ଖାଦ୍ୟପେୟ ଖାଦ୍ୟ ତ ସେ ଆମ ପିଲାବେଳେ କଣ ଖା ଉଁ ଖାଦ୍ୟରେ ସାର ଦିଆ ହଉନଥିଲା?
ଆଗ କାଲରେ କୋଉ ସାର ଦେଇକି ଦେଶୀ ଜିନିଷ ମିଳୁଥିଲା ନା ଏବେ
କ ଆମେ ହଁ ନାଇଁ ଆମ ପିଲା ବେଳେ କଥା କହୁଛି।
ହଁ।
ଆମ ପିଲାବେେଳେ ଆମ ପିଲାବେଳେ କଣ ଆମ ସାର ଦିଆ ଖାଇନା
ନାଇଁ ଦଉଥିଲେ ଯେ ଯେତିକି ଦେବା ଦରକାର ଦଉଥିଲେ ଏତେ ବି ଦଉନଥିଲେ ଏବେ ଏବେ ଟିକେ ବେଶି ଦଉଛନ୍ତି ନା ଯାହା ହେଲେ ବି ଲେକିନ ଆଗ ଆଗର ଶୁଣ ତାପରେ ଆଉ ଆଉ ଗୋଟେ କଥା ଆଗକାଲର ମାନେ ଆମେ ଯେତେବେଳେ ଛୋଟ ଛୋଟ ଥିଲେ ସେତେବେଲୁ ମିଳୁଥିଲା ମାନେ ଏଇ ଯୋଉ ମାଣ୍ଡିଆ ହେଲା କି ଧର ଯୋଉ ଅ ମାନେ ବହୁତ ଦେଶୀ ଖାଦ୍ୟ ଯୋଉଟା କି ଆମେ ମାନେ ଖାଇ ଉ ଶାଗ ହେଲା ଏବେ ତ ଶାଗ ବି ଲୋକ ଖାଉନାହାନ୍ତି ଏତେ ଆମେ ଯେତ ଶାଗ ଖାଉ ମାନେ ସେ ଛୋଟବେଲେ ଯେତିକି ଶାଗ ଖାଉଥିଲେ ଦେଶୀ ଶାଗ ଗୁଡ଼ା ଯେଉଁଥିରେ କି ସାର ବି ମିଶି ନଥିବେ। ତ ସାର ପକା ଖା ଶାଗ ଗୁଡା କରି ବି ସାର ପକେଇ ଦଉଛନ୍ତି ବଢିବ ବୋଲି
ସାର ଦିଆ ଶାଗତ ଖାଇଲେ ବେଶୀ ରୋଗ।
ହୁଁ।
କ ଶାଗଟା ପୁରା ଉଁ ଡାଇରେକ୍ଟ ଖାଉଥିଲୁ। ଶାଗଟା କଣ ଡାକ୍ଟ ଖାଉଛେ ନା ନାଇଁ ପରିବା ଆଉ ଚୋପା ଚଢେଇ ଖାଉଛେ କି କଣ କରୁଛେ? ସେ ଶାଗଟା ଡାଇରେକ୍ଟ ଖାଉଛି।
ଆଉ ସବୁ ଜିନିଷକୁ ଦେଖି ରଖିକି ଚଲିଲେ ହିଁ ଠିକ। ଆମେ ସେ ଦେଖି ରଖିକି ଚଲି ପାରୁନେ ବୋଲିକି ଠିକ ଠାକ୍ ହେଇପାରୁନି।
ସେୟାତ ଆଉ ନିର ଜୀବନ ଶୈଳୀରେ ଠିକ ଅଛି ସବୁ ଠିକ ଅଛି।
ହୁଁ। ଆଉ ରାତିରେ କଣ ହେ
ରାତିରେ ଡାଲମା ଅଛି ଆଉ ରୁଟି ହବ ଆଜି ଶୁକ୍ରବାର ମୋର ସାଧା ସନ୍ତୋଷୀମା।
ହୁଁ ଶୁକ୍ରବାରେ କଣ ଆଇଁଷ ଖାଉନ କି?
ନାଇଁ ନାଇଁ ଶୁକ୍ରବାର ସନ୍ତୋସୀମା ପରା
ଓହୋ ସନ୍ତୋଷୀମା ହଁ ହଁ ଆଜି ତ ପ୍ରାୟ ସନ୍ତୋଷୀମା ଶୁକ୍ରବାର। ଅଧିକାଂଶ ଲୋକ ସନ୍ତୋଷୀ ପୂଜା କରୁଛନ୍ତି ଆଉ ସନ୍ତୋଷୀ ମାଙ୍କର
ସ ପୂଜା ମାନେ ଖଟା ଆଇଁଷ ବି? ଖଟା ବି ଖାଇବନି ନା, ତାଙ୍କର ତ ଖଟାଟା ବେଶୀ ବାରଣ ଆଉ
ହୁଁ। ଖଟା ଆଇଁଷ ଏଗୁଡ଼ା କିଛି ଖିଆ ହୁଏନି ତାହେଲେ
ନା ଖଟା ତ ଆ ଖଟା ଖିଆ ହବନି ତ
ଅ ହଁ।
ଆଉ ଆଇଁଷର ପ୍ରଶ୍ନ କଣ
ନାଇଁ ଆଇଁଷ ତ ଖିଆ ହୁଏନି ମେନ୍ ଖା ଖଟା ବି ଖୁ ଖିଆ ହୁଏନି ତାହେଲେ।
ଆମର ଶୁକ୍ରବାର ତ ଖାଉଛୁ ସନ୍ତୋଷୀ ପୂଜା କରା ହଉନି ବୋଲି କେବଳ ଏଇ ଯୋଉ ଅ ବୁ ବୁଧବାରକୁ କଣ କି? ମଙ୍ଗଳବାର କୁ ଗୁରୁବାର ଆଉ ଶନିବାର ସୋମବାର ଖାଉନୁ ଆଉ। ବାକିିବାର ଖାଉଛୁ।
ଯିଏ ଯେତିକି ବାର ବାରିଲା ଆଉ କଣ କରିବା।
ହଁ।
ଏମିତି କହିଲେ ତ
ସବୁ ବାରରେ ଠାକୁର ଅଛନ୍ତି ଲେକିନ ଆମେ ବାରି ପାରିବା ଦରକାର।
ହଁ ଏମତି ତ କଲେ ଆଉ କୋଉ ବାରେ ଖାଇ ଖାଇପାରିବାନି।
ସେଇଆ। ସବୁବାର ହିଁ ଠାକୁର ଅଛନ୍ତି, ଆମେ ବାରିପାରିବା ଦରକାର।
ସିଲେଇ ବୋଧେ କରୁଚ।
ହୁଁ ଚାଲିଛି ଆଉ।
ଅ ହଉ।
ହୁଁ ହଉ ତାହେଲେ ହଁ। ହଉ।
ହଁ ସାର୍ ପଳେଇଲେ।